କଁ କରୁ
ଏଇଠୁ ପଢୁଥିଲି। ତମେ?
ଏଇଠିଁ ଖାଇକି ଆସିଲେ ଆଉ।
କଁ ଖାଇଲ?
ମୁଁ ଏଇ ରୁଟି ଆଉ ହେଇ ପୋଟଳ ପନିରି ଥିଲା।
ହଁ। ଆଉ କଁ କରୁଚ?
ଆଉ ଏଇଠି ଛାତ ଉପରେ ଟିକେ ବସିଥିଲି ଆଉ। ତଳେ ତ ନେଟୱାର୍କ ନାହିଁ। ଆଉ ତାପରେ ଏଠି ବର୍ଷା ବି ହୋଉଛି ଆଜି। ଏବେ ବି ବର୍ଷା ଚାଲିଛି ଝିପିଝିପି ହଁ।
ଆମର ବର୍ଷା ହେଉନି ଆଉ। ପକୋଉଥିଲା ଆଉ ଟିକେ ପୂର୍ବରୁ ତେଣୁ ଛାଡିଗଲାଣି।
ହୁଁ, କଁ ଖାଇଲ?
କିଛି ଗି
ହଁ ପା ହେଇ ଝିପ୍ ଝିପ୍ ଯେମ୍ତି ଏମିତି ହୋଉଛି। ଆଉ କଣ ଜୋରରେ ହୋଉଛି କି ସେମିତି ହିଁ ଦିନ ସାରା ଚାଲିଛି ଏବେ ବି ଚାଲିଛି।
ସେଇୟା ଆମରବି, ଏ ଦିଇହର ଟାଇମ୍ ରେ ଟିକେ ଜୋର୍ସ ପକେଇଲା ଏମିତି। ହାଲ୍କା ଟାଇପ୍ ର, ତାପରେ ଏବେ ଝିପ୍ ଝିପ୍ ଝିପ୍ ଝିପ୍ ପକୋଉଛି ବସିକି ଆଉ।
ହୁଁଉଁ।
ହଁ। ଖାଇନି ଯାଉଛି ଖାଇବି ଯାଉଛି ଖାଇବାକୁ ଯିବି।
ଆଉ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବାବାଙ୍କର ଏବେ କ୍ଲାସ ହୋଉଥିଲା କରୁସୁନ୍ତି ଆଉ ମାମା ଏଇ ବାହାରେ ବ ସିଛନ୍ତି ଗଗନ ଆଉ ମୋ ଭାଇ ଏଇଠି ଅଛି ଜେଜେମା ଶୋଇଲେଣି ଆଉ।
ଉଁ
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ଏ ବାପା ବସିକି ଟିଭି ଦେଖୁଛନ୍ତି ଭାଇ ଶୋଇଲେଣି ଖାଇକି ଶାଶୁ ବି ଶୋଇଲେଣି।
ହୁଁ।
ଆଉ ମୁଁ ଏକୁଟିଆ ମୁଁ ଖାଇଛି ଖାଇସାରିଲିଣି ଶୋଇନି ଆଉ।
ଆଉ ଟିକେ ପରେ ଶୋଇବ ଆଉ। ଏବେ କିଏ ଶୋଉଛି ମ ଏବେ କିଏ ଶୋଉଛି ଶୋଇଲା ଏ ସେ ଦଶ
ଏତେ ଜଲ୍ଦି ଶୋଇଲେ ନୁହଁ କି କଣ ହଉଛି କହିଲ ସାଢେ ନଅଟାରେ ଶୋଇିବାର ନାଇଁ ସାଢେନଅଟାରେ ଶୋଇିଲ ନୁହଁ ମୋ ଦିଟା ତିନିଟା ରାତିି ରୁ ନିଦ ଭାଙ୍ଗି ଯାଉଚି ଏତେ ରାତିରୁ ମୁ ଉଠିକି କରିବି କଣ।
ମୋର ବି ସେଆ। ଯଦି ଆଠଟା ଆସିକି ଶୋଇଥିବି ଏଗାରଟା ବାରଟା ଆସିକି ନିଦ ଭାଙ୍ଗି ଦେଖିଲା ସେ ଏଗାରଟା ବାରଟା ହେଇଛି।
ହଁ ବା ଏମିତି ବେଶୀ ବିରକ୍ତିଆ ଲାଗିବ ରାତିରେ।
ହଁ ହଁ ତାପରେ ଉଠିବେ ଯଦି ଶୋଇପ
ମାନେ ରାତି ବି ସରିବନି ରାତିରେ ସେ ରାତି ବି ଜଲଦି ସରିବନି।
ସେଇଆ ତା ପରେ ବସିକି ମୋବାଇଲ ଦେଖିବି ଅଧ ଘଣ୍ଟେ ତାପରେ ଶୋଇବି ଆଉଥରେ।
ହୁଁ
ଦ ଲାଗିବନ
ହୁଁ ପରା। କାଲି ଏଠି ରାତି ସାଢେ ଗୋଟେରେ ଉଠିକି ମୋବାଇଲ ଖାଲି ମୁଁ ଦେଖୁଛି। ତାର ଦିଇଟା ଆସିକି ହେଠୁ
ଆ ହୁଁ
ଦିଟା ଆସିକି ଉଠିଲି ତାର ପୁଣି ଚାରିଟା ଆସିକି ଉଠିଲି ପୁଣି ତାର ସକାଳୁଆରୁ ଉଠିଲି ଛଅଟା ଆସିକି ଯେ ଗାଧଇ ପଇଲି। ଛଟାରୁ ଗାଧେଇକି ଶୋଇଲି ଶୋଇଲି ସାଢେ ନଅଟା ଦଶଟା ବେଳକୁ ଉଠିଲି।
ଭଲ।
ନହଲେ ଏତେ ଜଲଦି ସକାଳ ମୁ ଉଠେନି ମୁଁ ସବୁବେଳେ ଉଠିଲା ଏ ଆସିକି ସାତଟା ସାଢେ ସାତଟା। ସକାଳୁ ଉଠିକି କଣ କରିବି?
ହଁ କିଛି ତ କାମ ନାହିଁ ଇମିତି କମ କାମ ହଉଥିବ।
ଅ ଶାଶୁଘର ହେଲେ ବି ଶାଶୁ ଘରେ ସକାଳୁ ଉଠିକି କଣ କରିବ ହେରା ହେଇ ଯୁଗ ଗଲାଣି ଉଣେଇଶହ ଅଶୀ ମସିହା ଗଲାଣି। ହେରା ଯୁଗ ଥିଲା ବୋହୁ ଚାରିଟା ରାତିରେ ଉଠିକି ଗୋବର ପାଣି ପକଉଥିଲେ।
ଛବିଶ ହେଲାଣି ହି ହି ଏବେ ଏରା କିଏ ଦେଖୁ
ଆଉ ଆସିକି ଦି ହଜାରେ ଏ ଏ ଟ୍ବେଣ୍ଟି ଟ୍ବେଣ୍ଟି ଠୁ ପୁରା ଚେଞ୍ଜ୍ ହେଇଯାଇଛି।
ଛେଇଆ ହୁଁ।
ଏଆଡେ ଉଣେଇଶହ ଉଣେଇଶହ ମସିହା ଥିଲା ସେଡା ଚଳୁଥିଲା।
ହଁ ଏବେ ଦୁଇ ହଜାର ଛବିଶ ହେଲାଣି ଆଉ ଏରା ଚଳୁଚି। ଆଉ କିଏ କରୁଚି କହିଲ ଏବେ। ହଁ ଏବେ ତ ଉଠୁଲେ ହିଁ ଦଶଟା ଉଠୁଛନ୍ତି। ତମେ ତାହାଲେ ସାତଟାରେ ଉଠୁଛ?
ବାହାରକୁ ଗଲେ କଣ ଦରକାର କି ସାତଟାରେ ଉଠିବା କଣ ଦରକାର କହୁନ ବାହାରକୁ ଗଲା ମାନେ ଶୋଇଲା ଆସିକି ତ ବାରଟା ଗୋଟେ ଦିଇଟା
ହଁ ସେ ଉଠିଲା ସେଦଶଟା ଏଗାରଟା ବାରଟା ପାଖାପାଖି। ଉଠିକି ଏକାସାଙ୍ଗେ ଲଞ୍ଚ କରିବ। ଲଞ୍ଚ କରିବ ଆଉ ବ୍ରେକଫାଷ୍ଟ କରିବନି ଏକା ସାଙ୍ଗରେ ଲଞ୍ଚ। ଉଁ ଭଲ।
ନାଇଁ ଏଠିବି କିଛି କୁହନ୍ତିନି ଡେରିରେ ଉଠିଲେ।
ଏ ଆଗରୁ କହୁଥିଲେ ଏବେ
ଆଗ ଆଗେ ଫାଷ୍ଟ ଯେତେବେଳେ ନୂଆ ନୂଆ ବାହାଘର ହେଲା କହିଲେ ବୋହୂଟା ଏତିକିବେଳକୁ ଉ ଉଠୁଚି ଏମିନ୍ତି କରୁଚି ହେନ୍ତି କରୁଚି ଏବେ ହେରା ଶୁଣି ଶୁଣି ଅଭ୍ୟାସ ହେଇଗଲାଣିନା ଆଉ କିଛି ଲାଗୁନିବି।
ଭଲ ଫାଷ୍ଟ
ହଁ ମ କହିଲେ କହୁଥାନ୍ତୁ ହୁଁ।
ହଁ କ
ତାପରେ ଯିଏ କାମ କରୁଚି ଗୋଡ଼ ହାତ ହେରା କେତେ ପେନ୍ ହଉଚି
ସେଇଆ।
ମୁଁ ବାହାହେଲା ପରେ ଜାଣିଲି ମା ମାନଙ୍କର କଷ୍ଟ ତାହେଲେ ମା ମାନେ କେତେ କଷ୍ଟ ଆରେ ଆମ ପାଇଁ କେତେ କଣ କରୁଥିଲେ।
ହଁ।
ହଁ ଆମେ ଫୁଣି ଏଥିରେ ଏଇଆ ଖାଇବୁନି ମୁଁ ସେଇୟା ଖାଇବିନି ମୋ ପାଇଁ ଏଇଆ କର ହେଇୟା କର। ଏଠି କିନ୍ତୁ ଯାହା ଅଛି ସେୟା ଖାଇକି ରୁହ ନହେଲେ ଚାଲ।
ସେଇଆ ଖାଅ କି ନ ଖାଅ କେହି ପଚାରିବେନି ଏଇଠି।
ନା ନା।
ହଁ।
ନାଇଁ ଆମର ଆସି ପଚାରୁସନ୍ତି ନା ଫର୍ମାଲିଟି ଦୃ ପଚାରୁଛନ୍ତି ଯାଉନୁ ଖାଇବୁ ଯାଉନୁ ଖାଇବୁ।
ଏ ଦିଇ ତିନି ଥର ପଚାରିବେ ଅଧିକ ପଚାରିବେକି ନ ଖାଇଲେ।
କିନ୍ତୁ ମା କଣ କଁ ତୁ ନଖାଇଲେ ମୁଁ ବି ଖାଇବିନି।
ସେଇଆ ଏଇଟା ଗୋଟେ ଅଲ ଏଇଟା ଗୋଟେ ଅଲ
ଏମାନେ କହିବେ ତୁ ନଖାଇଲେ ଆମେ ଖାଇବୁନି ହଁ।
ଖାଇକି ନ ଖା ଆମେ ପେଟ ଆଗ ପୁରି ଯାଉ।
ଆମ ପେଟ ଆଗ ଥଣ୍ଡା ରହୁ ତମେ ଆଡ଼େ ବସିଥା।
ସେଇଆ।
ଶଶୁର ଟିଭିି ଦେଖିକି ଶୋଇଲା ବେଳକୁ ସେ ବି ବାରଟା ଗୋଟେ ଦିଟା।
ଉଁ।
ତାଙ୍କୁ ଯାଇକି ପାଟି କଲେ ସେ ଶୋଇବେ ନହେଲେ ଶୋଇବେନି। ଏଇନା ଏନ୍ତି ଟିଭି ଦେଖୁଥିବେ କହିବି ଯାଉନ ଶୋଇବ ଯାଉନ ଶୋଇବ ଟିଭି ବନ୍ଦ କରି ଶୋଉନ ଏନ୍ତି ପାଟି ପାଟି କଲେ ଶୋଇବେ ଯାଇକି ନହେଲେ ସିଏ ଥରେ ତିନିଟା ରାତି ହେଲାଣି ଟିଭିି ଦେଖୁଚନ୍ତି।
ଆଗରୁ ସମସ୍ତେ ଶୋଇପଡୁଥିଲେ ଆଠଟା ସାତଟା ଟାରୁ ଶୋଇପଡୁଥିଲେ ଆଗରୁ।
ହେତେଳେ-ହେତେଳେ ଦେଖ ଖରା ଦିନ ହଉ ବର୍ଷା ଦିନ ବର୍ଷ ର୍ଷା ଦିନିଆ ଲୋକ ଜାଣିଚ କି ନାଇଁ ସାତଟା ହଉ-ହଉ ଖାଇଦେଇକି ଶୋଇବେ। କଇଁବେ ଆଉ ଆଷାଢ଼ ମାସ ହେଲାଣି ଏତେବେଳେ ଯାଏ କିଏ ଚେଇଁବ।
ସେୟା ସାତଟାରୁ ଶୋଇପଡ଼ିଥିବେ ସଖାଳେ ପାହାନ୍ତାରେ ଉଠିକି ବସିଥିବେ।
ନାଇ ମେନ୍ ସେମାନେ ସେ ମୁଁ କହିବା କଥା ହେତେବେଳେ ଲୋକ ଚାରିଟା ରାତିରୁ ତିନିଟା ରୁ ଉଠୁଥିଲେ କେଇଁତି ଉଠୁଥୁଲେ ହେ କଥାଟା ଲୋକ କହୁନାହାନ୍ତି କେମିତି ଉଠୁଥିଲେ ସେମାନେ ଶୋଉଥିଲେ ସନ୍ଧ୍ୟା ସାତଟରୁ ଆମେତ ଶୋଇବୁ ଏଗାରଟା ବାରଟା ଗୋଟେ ରାତିକି ଉଠିବୁ କେମିତି ସାତଟାରେ ମ ସକାଳ ଛଅଟାରେ।
ସେଇଆ। ଏବେ ଶୋଇଲେ ଆସି ସ ନିଦ ଭାଙ୍ଗୁନି। ଏବେ ଏଗଜାମ୍ ଅଛି ବୋଲି। ଏବେ ଏଗଜାମ ଅଛି ବୋଲି ଟିକେ ଉଠୁଚି କଷ୍ଟେ ମଷ୍ଟେ ନହେଲେ ନେହିଁ।
ହୁଁ।
ଏମିତିରେ ଶୋଇଲେ ଆସି ବାରଟା ଗୋଟେ ରାତି ମୋର ହେଇଯାଉଚି।
ଆମ ଝିଅର ତ ସେ ପିଲା ଆସିକି ଉଠେଇବେ ଟିଉସନ।
ହୁଁ ଏଗାର ବାରଟା ଯାକେଁ ମୁଁ ପ ପଢିକି, ତା ପରେ ଘ ଉଁ ଟି ମୋବାଇଲ ଦେଖି ଇବି ତାପରେ ଯାଇକି ଶୋଇବି।
ତାପରେ ମୋବାଇଲ ରେ ଗୋଟେ ଅଭ୍ୟାସ ହେଇ ଗଲାଣି ଯେ ମୋବାଇଲ ନ ଦେଖିଲେ ନିଦ ଲାଗୁନି।
ହଁ ପରା ମାନେ ସାଥିରେ ଜାଣିଚ କି ନାଇଁ।
ମୋର ଯଦି ରିଚାର୍ଜ ସରି ଯାଇଥିବ। ମୁଁ ଆଉଥରେ ଉଣେଇଶ ଟଙ୍କା ରିଚାର୍ଜ କରିକି ଦେଖୁଜି।
ଭଲ। ରାତିରେ ଏମିତି ଦଶଟା ଆସିକି ଶୋଇ ପଡିଥିବୁ ଯଦି ଉ ଦିଟା ତିନଟା ଆସିକି ନିଦ ଭାଙ୍ଗିଯିବ ନାହିଁ କି। ଆଁଘ ମୋବାଇଲ ଦେଖୁଜୁ। କୋଉଠି ଅଛି ସେ ମୋବାଇଲ ନଥିବ ଯାଇକି ମୋବାଇଲ ଟେ ଆଣିକି ଆଉଚି ଘରୁ। କୋଉଠି ମୋବାଇଲ ଅଛି।
ହୁଁ।
ଉଁ ଘରେ ମୋବାଇଲ ରେ ନେଇଯାଇ ଥିବ। ପୁଣି ଯାଇକି ଉଠିକି ମୋବାଇଲ ଟା ଆଣିକି ଆସିବି। ଦଶ ମିନିଟ ଦେଖ ଖିବ ତା ପରେ ଯାଇକି ଶୋଇବି। ହଁ ଅଲଗା ରୋମ ରେ ଶୋଉଚି। ମୋବାଇଲ ଟା ମୋ ପାଖରେ ଦଉଚି ମ ଡେଲି। ଏ ରାତିରେ କେତେବେଳେ କଣ ନେଇଯାଉଛନ୍ତି କାମ ପଇଲେ। ମୁଁ ଶୋଇଲେ ଆସିକି।
ହଁ।
ତାପରେ ମୁଁ ଉଠିବି ଯଦି ନିଦ ଭାଙ୍ଗିଯିବ ଯଦି ନୁହଁ କି। ମୁଁ ମୋବାଇଲ ଖୋଜିବାକୁ ମୋବାଇଲ କୁଆ ବଲହା। ତାପରେ ଉଠିକି ଯାଇକି ମୋବ
ଅ ନା ଥଲ ଏତ ତାପରେ ରାତିରୁ ଗୋଟେ ପ୍ରକାର। ଉଁ ମାନେ ଥରେ ଇଏ ହେମତି ଆସିଥିଲେ ଆମ ଉଁ ଯୋଉ ଆସିଥିଲେ ଇଏ। ଆସିଥିଲେ କଣ କରିଛନ୍ତି ମୋବାଇଲଟା ଲୋଚ ଚେଇ ଦେଇଛନ୍ତି। ମୁଁ ସବୁବେଳେ ରାତିରେ କଣ କରେ ସେ ଶୋଇ ପଡିଲା ପରେ ମୁଁ ମୋବାଇଲ ଦେଖେ। ସେ କହିଲେ ମୁଁ ଶୋଇ ପଡିଲା ପରେ କଣ ଦେଖୁଚି ତାଙ୍କ ରାଗ ଯେ ମୁଁ ଶୋଇପଡିଲା ପରେ ସେ କଣ ଦେଖୁଚି। ମୁଁ ଉଠିଲାଳେ କଣ ଦେଖୁନି କିନ୍ତୁ ସେ ଇନସଟା ଦେଖିଲେ ରାଗନ୍ତି ବୋଲି ମୁଁ ସେ ଶୋଇ ପଡିଲା ବେଳେ ଦେଖେ। ଇନଷ୍ଟା ଦେଖିଲେ ସେ ରାଗିବେ ଖାଲି। ତାପରେ ହେଟୁ ଏବେ ବି ସେ ମୋ ଇନଷ୍ଟା ଫ୍ରେଣ୍ଡରେ ନାହାନ୍ତି। ହେଁ
ଭଲ କରିଚ ହୁ ହିଁ ହୁଁ ତମ ଇନଷ୍ଟା ଆଇଡି କଣ?
ଇନଷ୍ଟା ଆଇଡି ମାରିବ ସୋନାଲି ସୋନାଲି
ଅହୋ ମୁଁ ମାରିକ୍ ଫଲୋ ରିକ୍ୱେଷ୍ଟ ପଠେଇବି ଆଉ। ଏ
ହଁ ପଠେଇବ ତମେ ବି ଖୋଲିଚ କି?
ହଁ ଖୋଲିଚି।
ହୁଁ ମୁଁ କେତେ ଗୁଡେ ସବୁ ଭିଡିଓ ଫଟ ଟ ପୋଷ୍ଟ କରିଚ ତ ପ୍ରାଇଭେଟ ଅଛି ତ ଆକାଉଣ୍ଟ।
ହଁ ପ୍ରାଇଭେଟ ଅଛି।
ତ ସେଇ ପ୍ରାଇଭେଟ।
ମଉସା ରହିବେ, ଏବେ ଦି ତିନି ଦିନ ପୂର୍ବଲିକ କରିଛେ କିଛି ପଟ ଠଇ ନେବ କି ମୋ ଫଟୋ ବି ନାହିଁ ଏଥିରେ ଖାଲି ଆଇଡ଼ିଆ ହେଉଛି ଶ୍ରୀକୃଷ୍ଣା। ମାନେ ଖୋଲିଛି କେବଳ କଣ ପାଇଁ କହିଲ ରିଲସ ପାଇଁ। ଆଉ କୋଉଥିପାଇଁ ନୁହ।
ରିଲସ୍ ଦେଖୁଚ ନା କରୁଚ?
ରିଲସ୍ ଦେଖୁଚି କରୁନି।
ହୁଁ ହୁଁ।
ଏ ଦେଖା ଦେଖି କରୁଚି ଯାହା।
ସାନ ଭଉଣୀ ସେମତି ସେ ରିଲସ୍ ଫଲସ୍ କରିବନି କି ଫଟ ଫଟ ଏତେ କୁଆଡେ ଛଡା ଛାଡି କରିବନି।
ସେଇୟା ପରା କୋହୁଚି ତମ ସାନ ଭଉଣୀର ମୋର ପୁରା ସେମ୍ ଟୁ ସେମ୍ ସବୁ।
ସେ ଖାଲି ହାତ ଗୋଡ ଯେତେବେଳେ ମେହେନ୍ଦୀ କରିଥିବ ଏରା ଛାଡିବ।
ସେଇୟା ମୁଁ ବି। ମୁଁ ଆଉ କଣ କି ମାନେ ମୋ ଡିପି ଦେଖି ମୋ ମୁହଁ ଦେଖା ହୋଉନଥିବ। ମୋର ଅଧା ଦେଖା ଯାଉଥିବ।
ସେଇୟା ପରା।
ମତେ ଫଟ ଉଠେ ଫଟ ଉଠେଇ ଭଲ ନୁହଁ। ମାନେ ଆମ ଫୋନରେ ମାତ୍ର ମୋର ଚାରିଟା କି ପାଞ୍ଚଟା ଫଟୋ ଥବ ଅତି ବାକି ବେଶୀରେ। ପାଇବ ନହେଲେ ନାଇଁ ଫଟୋ ଉଠେଇବାକୁ ମତେ ଭଲ ନୁହଁ। ଉଠାଏ ଏମିତି ଅକେଜନ ଫକେଜନ ହେଲେ ଉଠାଏ ଶାଡି ପିନ୍ଧିଲେ ଆସିକି ନହେଲେ ନାଇଁ।
ଦେଖିବ ତମେ ଯାହାକୁ ବାହାହବ। ସେ ସୋସିଆଲ ମିଡିଆ ବାଲା ହେଇଥିବ। ଫଟ ଫଟ ପୋଷ୍ଟ କରୁଥିବ। ଏମିତିଆକୁ ସତରେ ଏମିତିଆ ହିଁ ମିଳେ ଆମେ ଏଇଠି ଧର ଫଟ ଫଟ ପୋଷ୍ଟ କରୁଚି ନା କିନ୍ତୁ ମୋ ହଜବେଣ୍ଡକୁ ସେଗୁଡା ଭଲ ନୁହଁ, ତାଙ୍କୁ ପସନ୍ଦ ନୁହଁ। ସବୁବେଳେ ଅପୋଜିଟ୍ ମିଳେ।
ମତେ ଭଲ ନୁହଁ ଏମିତି।
ହୁଁ।
ଖାଲି ଖୋଲିଚି ଇନଷ୍ଟା କେବଳ ରିଲସ୍ ଦେଖିବି ବୋଲି ଆଉ କିଛି ନାହିଁ।
ତାପରେ କେତେ କାହାକୁ ଦେ-ଦେଖିବ ମନ ଯୋଉ ଅନୁସାରେ ଥିବ ମୁଡ୍ ଟା ସେଇ ଅନୁସାରେ ରିଲସ୍ ଆସିବ। ଯେତେବେଳେ ଦୁଃଖ ଥିବ ଦୁଃ ଖ ଟାଇପର । ଖୁସି ଥିବ ଖୁସି ଟାଇପର କି ଯଦି କାର୍ଟୁନ ହେରିକା ଦେଖୁଥିବ କାର୍ଟୁନ ଖାଲି ଆସିବ ଯାହା।
ରେ ଯାହା ମାନେ ତମ ମାଇଣ୍ଡକୁ ଦେଖିକି ରିଲସ୍ ଆସିବ। ତମ ଭାବନା ଅନୁସାରେ ମଃତେ ବି। କେତେବେଳେ କଣ ମୁଡ୍ ଖରାପ ହୋଉଥବ ଇହିଁ। କେତେ ମୁଡ୍ ଅଫ୍ ସାଙ୍ଗେ ସାଙ୍ଗେ ମୁଡ୍ ଅଫ୍ ବାଲାର ରିଲସ୍ ଖାଲି ଆସିବ। ମୁଁ କହିଲି ଭଲ ଆଉ।
ତାପରେ ଖରାପ ସୋସିଆଲ ମିଡିଆ ଭଲ ଯେତିକି ଖରାପ ସେତିକି। କିନ୍ତୁ ଯିଏ ସିନା ଖରାପ ଭାବରେ ୟୁଜ କ ରୁଥିବ ଖରାପ ତା ପାଇଁ କିନ୍ତୁ ଆମେ ତ ଭଲ ଭାବରେ ୟୁଜ୍ କରୁଚୁ। ଆମ ପାଇଁ କାହିଁ ଖରାପ ହବ।
ସେଇୟା ଆଜି ତାହେଲେ ଫଲୋ ରିକୁଏଷ୍ଟ ପଠେଇବି ତମକୁ ଆଉ।
ହଁ ସୋନାଲି ପ୍ରିୟଦର୍ଶନି ବିଉଟି ହେଟା ଗୋଟେ ଗୋଲାପ ଫୁଲ ଅଛି ମୋର ପ୍ରୋଫାଇଲରେ।
ହୋଉ ଏବେ ସାଙ୍ଗେ ସାଙ୍ଗେ ପଠେଇଦେବି ମୁଁ।
ହଁ ରଖୁଚି ଆଁ।
ହଁ ହଁ।